ହାଲୋ।
ହାଲୋ।
ହଁ ମା କୁହନ୍ତୁ।
ହଁ ମୁଁ କହିଲି ତମେ ସେପଟରେ ଆଉ କଣ ସବୁ ଆଉ ଫଙ୍କସ ମାନେ। ପର୍ବ ଫର୍ବ କଣ କେମିତି ପାଳନ କରନ୍ତି।
ମା ଦଶରା ବହୁତ ସୁନ୍ଦର ଭାବରେ ଦଶରା ଟା ହଉଛି ତାପରେ ଜାଣି ଜାଣିଛନ୍ତି ତ ପଞ୍ଚୁ ଆଉ ଯୋଉ ପଞ୍ଚୁକ କହନ୍ତି। କାର୍ତ୍ତିକ ମାସରେ ଯୋଉଟା ଜାଣିଛନ୍ତି ତ ହଁ ସେଇଟା ହୁଏ। କାର୍ତ୍ତିକ ମାସରେ ପୂର୍ଣ୍ଣିମାତକରେ ହ୍ରାସ ହୁଏ ରାଧାକୃଷ୍ଣଙ୍କର। ସେଟା ବି ଆମ ଗାଁ ରେ ହୁଏ ପ୍ରଣ ଭଲସେ ହୁଏ ଗାଁ ଟା। ଆଉ ତାପରେ ଫଙ୍କସନ ଗୁଡା ଆମର ମା ମୋ ମ ଘରର ଗେଟେ ଆଉ ମନ୍ଦିର ଗେଟେ କେବଳ ଗୋଟେ ହିଁ ପା ଆ ତିରିଶି ମିଟର। ରୋଡ ଟା ଏକଟେ ଗେଟେ ଏପଟେ ଆମ ଗେଟ୍ ମନ୍ଦିର ପାଖରେ ତାଙ୍କର ପ୍ରତିଟି ଫଙ୍କସନ ଇ ମନ୍ଦିରରେ ଦଶରା ରେ ଯୋଉ ଖେଳନ୍ତି ଯୋଉଗୁଡା ବାଡିରେ ଧରିକି ଖେଳନ୍ତିନି ବା ପାଇକ ଖେଳ ଯୋଉଟା କହନ୍ତି। ସେଇଟା ବି ଆମ ମନ୍ଦିର ଆଗରେ ଏଇଠି ଆମ ଘର ଆଗରେ ହୁଏ ଏ ଦଶ ଦଶରା ବି ଆମ ଘର ଆଗରେ ଦ ହେଇଟା ତ ଦଶରା ସେଟା ହୁଏ। ରାସ ବି ଆମ ଘର ଆଗରେ ହୁଏ ପଞ୍ଚୁକ ବି ମନ୍ଦିର ଟା ଯେହେତୁ ଏଇଠି ଆମ ଘର ଆଗରେ ହୁଏ। ତାପରେ ପ ଦୋଳି ବି ଆମ ଘର ଆଗରେ ହୁଏ। ତା ମାନେ ପ୍ରତିଟି ଉତ୍ସବ ହିଁ ଏଇଠି ହିଁ ଆମ ଘର ଆଗରେ ହଉଚି।
ଉହୁଁ ମନ୍ଦିର ଟା କଣ ଶିବ ମନ୍ଦିର?
ହଁ ହଁ ମହାଦେବ ମନ୍ଦିର।
ଯାହା ଭଲ ତ ମନ୍ଦିର ପାଖରେ ଅଛ।
ହଁ ପୁରା ମନ୍ଦିର ଗେଟ୍ ମା ଆଉ ମୋ ଗେଟ କହିଲି ବା ଜମା ତିରିଶି ମିଟର।
ହଁ ପ୍ରତ ପବ ସକାଳରେ ପ୍ର
ଆ ହା ଏ ହଁ ନିହାତି। ରାତି ରାସ୍ତା ଓହ୍ଲେଇଲେ ଠାକୁରଙ୍କୁ ଦେଖିବୁ ତାଙ୍କ ଗେଟ୍ କୁ ଆମ ପୁରା ଆମ ଘର ଭିତରେ ତାଙ୍କ ଗେଟ୍ ଆମ ଘର ଗେଟ କହିଲେ ସମସ୍ତେ କହନ୍ତି ଆରେ ତମେ କାଇଁ ଗେଟ ଟା କୁ କରିଦେଇ ତମର ତ ଗୋଟେ ହେଇଥାନ୍ତାଲା ଚଳିଥାନ୍ତା ଆଉ ଛା ଛାତ ଉପରକୁ ଗଲେ ବି ମନ୍ଦିର ସବୁଠି ପୁରା ମନ୍ଦିର ପୁରା କ୍ଲିୟର ଆମକୁ।
ଜାଗ ଜାଗରରେ ଭଲ ବି ପ୍ରଥମ ପ୍ରଥମ ଶିବ ପୂଜା ଟା ହେଉଥିବ ଆଗ।
ଗଦା ବଢିଆ ହୁଏ। କିନ୍ତୁ ମୁଁ କିଛି ଓଷା କରି ହିଁ ପାରେନି।
ଆଉ ମନ୍ଦିର ପାଖରେ
ଆ ହଁ ମୁଁ ଖାଲି ଫଙ୍କସନ ଟା ଉପଭୋଗ କରେ। କିନ୍ତୁ ମୁଁ ଓଷାବ୍ରତ ଟା କରିପାରୁନି। କରିପାରୁନି କଣ ହଁ ଛୋଟରୁ କଣ ମା ଯଦି ଚା ନ ପିଉଚି ମୋ ମୁଣ୍ଡ ବିନ୍ଧିବ। ଯଦି ସକାଳେ ଚା ଟା ନ ପିଇବି ତାଙ୍କୁ କହିଲି ଯୋଉ ଓଷା ବ୍ରତ କଲେ କହୁଚନ୍ତି ଚା ପିଇବନି? ଆଉ ଜଳ ପିଇବୁନି ଏଇଟା ମତେ ଭୟ ଲାଗେ ମୁଁ ହେଇଯାଏ ବୋଲି କୌଣସି ଓଷାବ୍ରତ କରିପାରୁନି।
ନା ନା ନା ସେଟା ଭୁଲୁ ଭଗବାନ କହିଚନ୍ତି ମତେ ଡା କ କିନ୍ତୁ ତମ ପେଟଟା କୁୁ ମାନେ ଦ ଗଞ୍ଜ କରିକି ମତେ ଡାକନି। ଆଗେ ତମେ ନିଜେ ଖାଅ ତାପରେ ମତେ ଡାକ ଆଉ ଖାଲି ଦ ଗ ପେ ପେଟଟା ଖୋଲା ରଖିକି ଭଗବାନଙ୍କୁ ଡାକିଲେ ନା ଭଗବାନ ତମ ଡାକଟା ଆଗେ ଶୁଣିଦେବେ ନା କଣ?
ହଁ ମ ମୁଁ ଏଇ ଭୟ ଯୋଗୁ କହନ୍ତି କି ଏଇ ଯଦି ବଡ ଓଷା ଯିଏ କରିବ ଏଇ କାର୍ତ୍ତିକ ମାସ ଯୋଉ ବଡଓଷା କରିଲେ ତମେ ଜଳ ପିଇବନି ଚା ପିଇବନି ଯଦି ପିଇଲ ଧଳା ଛଉ ହେଇଯିବ। ଏଇ ଯୋଉ ଭୟ ଟା ମା ମତେ ଭାରି ଗ୍ରାସ କରେ ମୁଁ ଆଉ ଜମା ହଉ ଓଷା ଟି କରିନି। କେବେ ଜୀବନରେ ସାବିତ୍ରୀ ମା କରୁଚି କିନ୍ତୁ ଚା କପ ଟେ ପିଏ। ମୁଁ କାଇଁ ଲୁଚେଇବି ଚା କପ ଟେ ହିଁ ପିଇକି ମୁଁ ସାବିତ୍ରୀ କରେ।
ପାଣି ଏଇଟା ସା ଚା ଟା କଣ ଏଟା କଣ ଖାଦ୍ୟରେ ଯାଏ ସେଟା ପାଣିରେ ଯାଏ ନା ପାଣି ଟିକେ ପିଇବନି? ପାଣି ପିଇବା ନା ଆ ସେ ଏମିତି ଚା। ସକାଳୁ ଗାଧୁଆକି ମୁଣ୍ଡ ବିନ୍ଧା ହବ ଯିଏ ନ ପିଲଲେ ମୁଁ ତ ନ ପିଲ ମୋ ମୁଣ୍ଡ ଟା ବିନ୍ଧିବ।
କାହିଁକି ଆମେ ନିହାତି ମ ଆମେ ପାଂହତାରୁ ଉଠୁଚେ ଚାରିଟାରୁ ଉଠୁଚେ - ଚାରିଟାରୁ ଉଠିବା ଭିତରେ ଆମକୁ ଚା ପିଇଲା ବେଳକୁ ଯାହାେଲେ ବି ସାଢେ ଛଅ ଛଅ ହେଇଯାଉଚି - ତେଣୁ ଗାଧୁଆ ପାଦୁଆ ଥରେ ଧୁଇ ଧୁଆଇ ଇଷ୍ଟଵୃତି କରିବାକୁ ପଡୁଚି ଥରେ ପୁଣି ଗାଧେଇବାକୁ ପଡୁଚି - ତେଣୁ କରି ନିହାତି ଚା ଟା ମତେ ଦରକାର ହଉଚି ଯେ -
ହୁଁ ସେଇମାନେ ମୁଁ ତ ମୋର ସକାଳ ସେ ମୁଁ ଆଗେ ଆସିବି ଗାଧେଇକି ଚା ଆମ ବାପାଙ୍କୁ ଦେଇକି ମୁଁ ଖାଲି ଚା ଆଗେ ପିଇକି ତାପରେ ଭାତ ବସେଇବି ତାପରେ ଡାଲି ବସେଇବି ତା ପରେ ଚା ଅଚି - ସବୁ ରୋଷେଇ ସଇଲା ପରେ ସଇଲା ପରେ ଠାକୁରଙ୍କ ପୂଜା କରିବି ତାପରେ ଯାଇ- ଜଳଖିଆ ମୋର ଖାଉ ଖାଉ ଦଶଟା ବାଜିଯିବ -
ହଁ ହେଁ ହେଁ ହେଁ ଏ ଚା ଟା ମୋର ନିହାତି ମା, ଚା ଟା ପାଇଁ ମୁଁ ଏତେ ଗାଳି ଶୁଣୁଚି ଘରୁ ହେଲେ ବି ତାକୁ ଆଉ ଛାଡି ପାରୁନି ଏବେ ମତେ ଛାଡିଲି ଏବେ ଛାଡିଥିଲି ତିନି ଦିନ ଛାଡି ଗୋଟେ- ଦିନଟା ଛାଡିଦେଲେ ତାକୁ ପୁରା ମୁଣ୍ଡ- ମୁଣ୍ଡ ପନ୍ଧିବା ଆରମ୍ଭ ହେଲା ଟାବଲେଟ୍ ଖାଇକି ରହିଲି ତା ଦିନ ମା ଛାଡିଲି ପୁଣି ଗୋଟେ ଟାବଲେଟ ଉପରଓଳି ମତେ ଖାଇବାକୁ ପଡ଼ିଲା - ମୁଁ କହିଲି ମୁଁ ତ ଟାବଲେଟ ଖାଇ ଖାଇ ମୋର ଲିଭର କଣା ହେଇଯିବ ମୁଁ ଆଉ ଚା ଟା କାଇଁ ନ ପିଇବି ଚା ଟା ଉଁ - ପିଇବି ମତେ ଯିଏ ଗାଡି କରୁଚି ତିନି ଦିନି ଯାକ ପୁଣି ଚା ପଇବା ଆରମ୍ଭ କଲି
ନାଇଁ ଚା କପଟେ ନେଇକି ଇ ମୁଣ୍ଡ ଟା ନ ମାନେ ମୁଣ୍ଡଟା ବିନ୍ଧୁଚି ନା - ଚାହା କପ ଟେ ପିଇଦବ କଣ ସେଇଥିରେ ଖରାପ ହେଇଯିବ
ହଁ ମୁଁ ଜାଣେ ଯେ ମୁଁ ଚା ନ ପିଲା ମୁଣ୍ଡା ବିନ୍ଧା ହେବ କାଇଁନା - ଯୋଉ ଦିନ ମୁଁ ଚା ନ ପିବି ମା ଆଉ ଯେମିତି ମୋ ଚା ଟାଇମ ଗଡିଯିବ ଅନ୍ କର ମୁଁ ସାଢେ ଛଅ ଭିତରେ ଚା ପିଇବି ଯଦି ସାଢ଼େ ସାତ ହେଇଗଲା ମୁଁ ଆପେ ମୋ ଆଖି ଫାଖି ବିନ୍ଧା ଆରମ୍ଭ ହେଇଯିବ- ତାପରେ ମତେ ଏ ରୁମ କବାଟଟା ହେରୁମକୁ ଦେଖାଯିବନି ହେ ରୁମ ବାଟ ଏମିତି ଦେଖାଯିବନି ମୁଁ ପୁରା ମା କୁଟି ହେବି ଏ ଘରୁ ଯାଇକି ହେ ଘରେ ଫୁଟି ହେବି ପୁଣି ଚା ଟିକେ ପିଇଦୋର ମୁଁ କାହିଁକି ଏତେ କଷ୍ଟ ସମ୍ଭାଳିବି ମୁଁ କାଇଁ ଟିକେ ନ ପିଇଦେବି ମୁଁ ଆଉ ଯିଏ ଯାହା ଗାଳି କରୁଚି କରୁ ମୁଁ କିନ୍ତୁ ପିଇ ଦିଏ, ମୋ ଦିଅର ସବୁବେଳେ ପାଟି କରିବେ ଆରେ - ତମେ ଏଇଗୁଡା କାମ କରନ୍ତିନି ଯା ଗାଧେଇକି ଆସିକି ଚାହା ମୁଢି ସେଉ ଏଇଗୁଡାକ ଖାନ୍ତି କଇବେ ମୁଁ ମିଛରେ କଇବି ମୁଁ ବିସ୍କୁଟ ଦିଟା ଖାଇଚି ଆଗ ତାପରେ ଚା ପିଉଚି, ଦିନେ ଦିନେ ରାଗ ହବ କେଇବେ ନା ଚା କୁ ଫୋପାଡି ଦେଇକି ସିଦା ଯିବି କିଛି ରୁଷେଇ କରିବିନି - ବେଶୀ ଗୁଡେ ଚା ଟିକେ ପିଇବାକୁ ଦଉନାହାନ୍ତି ନା ତମ ଉନ ଖାଅ ଛୁଆଙ୍କୁ ନାଇଁ କରୁଚନ୍ତି ତମେ ଖାଇବ - ଝିଅ ଲାଗି ତ ମା ଯେମିତି ହେଲେ ଟିକ - ସକାଳ ଟିଫିନ୍ ଟିକେ ହଉଚି ମୁଁ କେବେ ମା ହେଇ ସୁଜି ସିମ୍ - ସିମେଁଇ, ମ୍ୟାଗି, ଉପମା ଏସବୁ ଖାଇ ପାଇଲିନି -
ହୁଁ ହୁଁ
ଯଦି ଖାଇବି ତାକୁ ପରେ ସାଢେ ନଅଟା ପରେ ଖାଇବ - କିନ୍ତୁ ଏଇ ସକାଳୁ ସକାଳୁ ଖାଇ ପାରେନି -
ହଁ ହଁ ସକାଳୁ ଟାଇମ ହିଁ ହୁଏନି ଆଉ
ହଁ ସକାଳ ଟାଇମ ଖାଇ ଖାଇ ପାରେନି ଏଇ ଯୋଉ ଚା ଟା ପିଏ ମତେ - ସେଇଟା ତ ଆରାମ ଦିଏ ମେଡିସିନ ଭଳିଆ ଆରାମ ଦେଇଦିଏ ଆଉ ଏଇ ଟିଫିନ ଖାଇଲା ବେଳକୁ ଯାଇକି- ସାଢ଼େ ନ ଦଶ ଯଉ ଦିନ - ଯଦି ଟିଫିନ ଥିବ ଝିଅର ବଳିଲା ଟିକେ ଖାଇଦେବି ନଏଲେ ନାଇଁ ପଖାଲ ଦିଟା କଣ ଶାଗ ଫାଗ ଟିକେ ଭାଜିକି - ପଖାଲ ଦିଟା ଖାଇଦିଏ ଆମ ଝିଅର ଟିକେ ତାର ନିହାତି ପଖାଳ ଦିଟା ସକାଳ ଖିଆର ଦରକାର
ଉଁ ପଖାଳ ଦିବସ! ଓଡିଶାର ପଖାଳ ଟା ମାନେ ଇଏ
ଖାଇବନି ତେଣୁକରି ସେ କଣ ମତେ ସାଙ୍ଗ ଟିକେ କରିବ ନାଇଁ ମାମା ଆସ ଟିକେ ଖାଇବା, ଏକୁଟିଆ ମନେ ହଉନି! ତା ସାଙ୍ଗରେ ବସିକି ଯଦିକା ହେଲା ଖାଇବି! ଟୁଏଟ ପୁଣି ରୋଷେଇ ବାସ ସାରିକି ସାଢେ ଗୋଟାଏ ଦିଟା ଏମିତି ହେଇଯାଏ ବେଳାଖିଆ ଖାଇଲା ବେଳକୁ ଆଉ!
ରାତିଟା ରୁଟିତ ଆଉ!
ହଁ ରାତିରେ ରୁଟି କରିଦିଅ! ରାତିରେ ବା ମୋର ଗୋଟେ ରୋଗ ମାମୁର ଆଜି ଭାତ ଖାଇକି ଶୋଇପାରିବେନି!
ଓହୋ ନିଦ ହୁଏନି ଆଉ!
ହଁ ହଁ ଜମା ଶୋଇପାରୁନି ଖାଲି ଏକଡ ହେକଡ ଗଡୁଥିବେ! ଏଁ ତାପରେ ଝିଅ କହିବେ ମାମା ତମ କାହିଁ ଖାଇଲନି ଦୋ କଣା ଖାଇଲ କହିଲ! ଏବେ ମା ଗ୍ୟାସ ସରିଗଲା ଏବେ ଯୋଉ କଟକଣା ଗ୍ୟାସ ଯୋଗୁ ହେଇଯାଇଚି! ମୁଁ ଗ୍ୟାସ ଆଉ ଚାରି ଦିନି ପାଛଅ ଦିନି ଭଳିଆ ହେଲା ଗ୍ୟାସ ଆମର ଆସିବା ପାଇଁ! ମା ମୁଁ ଡେଲି ରାତିରେ ମୁଢ଼ି ଚିନି ସେଉ କ୍ଷୀର
ସୁ ହୁଁ ହୁଁ!
ଖାଇଲି ଜମା ଭାତଙ୍କୁ ମୁଁ କଣ ମନ ଛୁଇଁ ପାରିବିନି ମୁଢ ଚିନି କ୍ଷୀର ଖାଇକି ମା ପେଟ ଟା ମୋର ମାନେ ଖରାପ କଲା ଆଉ!
ଚୁଡ଼ା ଖାଇଦେଲେନି ଚୁଡ଼ାଜ
ଯାହଁ ମଝିରେ ଗୋଟେ ଗୋଟେ ଦିନ ଚୁଡା ଖାଇବି! ଏମିତି ତାପରେ ମୁଁ କଇଲି ନାଇଁ ଆଉ ଖାଇବିନି ଗ୍ୟାସ ନଆଉ ପଛେ! ମଲବା ଲାଷ୍ଟେ ରେ ମା ଚୁରାରେ ହିଟରଟାକୁ ଲଗେଇଦିଏ! ହିଟର ଟା ଲଗେଇ ତିନି ଚାର ଦିନ ରୋଷେଇ କରିଚୁ! ତାପରେ ଗ୍ୟାସ ଆଇଲେ ପହଞ୍ଚିଲ! ଯାହଉ ଠାକୁରଙ୍କ ଦୟାରୁ ମୋ ଖାଇବାଟା ହେଇଗଲା! ଆଁ ଆଁ ଏଁ ଏଁ ଗୋଟ ତେରେ ମୁଁ ତିନିଟା ରୁଟି ମା ଖାଏ, ତିିନିଟା ତିନିଟା ରୁ ଚାରିଟା ହବନି! ଏଇ ତିନିଟା ରୁଟି ପଛେ ଫାଳେ ଗୋଟେ ଆପଣ ଯଦି ଦେବେ ମୁଁ ଖୁସି ପୁରା ହେଇଯିବି! ମାଣେ ଖୁସି ମୋର ଫାଳେ ରୁଟି ପାଇଲେ ଵି ମୁଁ ଖୁସି ରାତିରେ! ଏ ଖରା ଦିନ ସେ ହଁ! ଖରା ଦିନେ କହିବେ ହଁ ପଖାଳ ମୁଠେ ଖାଇଦବା, ଝିଅ କୋ ବଳିଚି ଖାଇଦବା, ନାଇଁମ ମୋ ମାଆ ଟି ତୁ ଖାଇଦେଏ ମୁଁ ନଖାଏ! ମୁଡ଼ିକୀଟ ଖାଇଦେବ ତୁ ଖା!
ଖରାଦିନ କଣ ବାର କଣ ତ ସବୁଦିନ ତ ଆମର ରୁଟି ଯାହାର ଅଭ୍ୟାସ ହେଇଚି, ରୁଟି ଟାତ ସବୁଦିନ! ନିସେ କମ୍ପଲସରି ଖାଇବ!
ଆଜି ବି ମା ଯୋଉ ପ୍ରକାର ପରିସ୍ଥିତି ହେଲାଣି ନିହାତି ରୁଟିଟା ନଖାଇଲେ ହବନି!
ଆଇଁଷ ଖାଅନି କେବେ!
ନାଇଁ ମା ଆମେ ଶୋସ୍ତଙ୍ଗି ଅଲ ଫ୍ୟାମିଲି ଶୋସ୍ତଙ୍ଗି!
ଅ ହ!
ପୁଅ ଝିଅ ଅ ଜନ ସବୁ ଶୋସ୍ତଙ୍ଗି!
ପି ପିଆଜ ରସୁଣ ବି ଖାଉନହାନ୍ତି!
ନାଇଁ ନାଇଁ ନାଇଁ!
ହୁଁ ହୁଁ ଆ ହଇଛିତା
ଆଉ କଣ କଇବା ଛୁଆ ମାନେ ବି ନେଇଗଲେଣି ଆଉ!
ହଁ ସମସ୍ତେ ତ ଜଣେ ନେଲା ମାନେ ପରିବାରରେ ସମସ୍ତେ କମ୍ପଲସରି ନେଇଯିବେ!
ଛୁଆଙ୍କୁ ନଦେଲେ ଯୋଉ ପ୍ରକାର ପରିସ୍ଥିତି ହେଲାଣିନା ଏ ଦେଖୁଚନ୍ତି କେମିତି ମେଡିକାଲ ଗୁଡା ମାନେ ଏବେ ଡାକ ଡାକ୍ତରୀ ଛାତ୍ରୀ ଦିଟା ମାନେ ନଷ୍ଟ। ଦି ଜଣଙ୍କୁ ମଡର୍ କେସ୍ ହେଇଗଲା ମାନେ କାଲି ରସେଣ୍ଟ ଗୋଟେ କାଲି ହେଇଚି ବୋଧେ? ୟା ପୂର୍ବରୁ ଗୋଟେ ହେଇଚି। ତେଣୁକରି ମାନେ ଏଇ ପ୍ରକାର ଯୋଉ ପରିସ୍ଥିତି କି ଦେଖିକିିନି ଆମ ପିଲାମାନଙ୍କୁ ଶୃଙ୍ଖଳ କରିବାକୁ ହେଲେ ନିହାତି ଛୋଟ ରୁ ଦୀକ୍ଷା ସ୍ଵସ୍ଥନୀ ଦୀକ୍ଷା ସ୍ୱସ୍ଥନୀ ନଦେଲେ ଆଉ ପାରିବାନି।
ହୁଁ ସେ ଠାକୁରଙ୍କୁ ନ ଧରିଲେ ହବନି ସେ ଠାକୁରଙ୍କ ନାଁ ଟା ଧଇଲେ ଯେକୌଣସି ଜିନିଷ ଯିଏ ହଜିଥିବ ସେ ଠାକୁରଙ୍କ ନାଁ ଧରି ଦେଲେ ପାଇଯିବ।
କଣ ନ ନେଲେ ଆଉ ଗତି ମୁୁକ୍ତି ଆଉ କୋଉ ନାହିଁ ବା।
ତାଙ୍କର ବା ତାଙ୍କ ଇଏ ଗୁଡା ମାନେ ପଢିଲେ ମାନେ ମନଟା ପବିତ୍ର ଯେମ୍ତି ହୁଏନି ମନଟା। ହେଇଯିବ ତାଙ୍କର ଯେତିକ ବାଣୀ ତାଙ୍କ ବାଣୀ ଯେତିକ ମାନେ ଶୁ
ଏବେ ମା ତ ଆପଣଙ୍କ ଆଡେ ଚାଲିଚି ତ?
ହୁଁ ଚାଲିଛି।
ହଁ ଆମେ ତ ଏବେ ଡୋର୍ ଟୁ ଡୋର୍ ଯାଇକି କରୁଚୁ ଆଉ, ଆଜି ଡେଟ୍ ଟା ଆମ ଘରେ ଥିଲା ଆଉ। ଆଉ କଣ କୁହନ୍ତୁ।
ଆମ ଝିଅଟାକୁ ତ ପୁଣି ପା ନାଇଁ ହଁ ଝିଅଟା ପାଠ ପଢୁଚି, ସିଏ ଖାଲି ପାଠ ପଢୁଚି କା ମାନେ ଦୋଳିରେ ଭାଗ ନଵ କୋଉ ଗୀତରେ ନାଚିବ କେ
ହଁ ଏଇଟା ତ ଆମର ଗୋଟେ ଖୁସି ଆଉ ନି ରଜ ପୂର୍ବରୁ ଛୁଆଙ୍କର ଏଟା ଗୋଟେ ଖୁସି।
ସେ କେତେଟା ଗ୍ରୁପ୍ ଡ୍ୟାନ୍ସ କରିବ ଗ୍ରୁପ ଡ୍ୟାନ୍ସ କରିବ କାଲି କହୁଚି ମାମା ପାଞ୍ଚଟା ଗୀତରେ ନାଚିବି କିରେ ଛୋଟ ଛୁଆଟା ଏତେ ଗୀତ ନାଚି ପାରିବୁ।
ସେ
ହଁ ତାଙ୍କୁ ଭୁବନ ନେଇକି ଯାଇ ଡ୍ରେସେ ଦି ଦିନି ତଳେ ଡ୍ରେସେ ନେଇ ବୋହୂ ଆଣିକି ଆସି
ହଉ ମା ରହୁଚି।
ଅହ।
ହଁ ଜୟ ଗୁରୁ।
ଜାୟ ଗୁରୁ।